ହ୍ୟାଲୋ।
ହ୍ୟାଲୋ।
କଣ କରୁଚ?
ଏବେ ତ ଜଷ୍ଟ ଫ୍ରେଶ ହେଇକି ଆସୁଛି ଆଉ।
ଆଉ ଖିଆପିଆ କଲଣି?
ନାଇଁ ଖାଇନି।
ଆଉ କଣ କରିବ ଏବେ?
ଏବେ ଫ୍ରେଶ ହେଇଯାଇଛି ତାପରେ ଖାଇବି ଖାଇକି ଯୋଉ ଲାଇଫ୍ ହୋଟେଲ ଯିବି ଟିକେ ଇଣ୍ଟରଭ୍ୟୁ ଅଛି ତ ଆଜି। ଓ ସେଇଠି ଟିକେ ଯିବାର ଅଛି ଆଉ।
ତେଲେ ଇଣ୍ଟରଭ୍ୟୁ ଆଜି?
ଆଜ୍ଞା।
ଲାଇଫ ଆମର କୋଉଠି ରହୁଛି?
ସେଇଟା ପର୍ଟିକୁଲାର ତ ଶହିଦ ନଗରରେ ଯାଉଛି ଲୋକେସନ ଟା ତ ଅ ଯୋଉ ଡଏଲେଟ୍ ଅଛି ଡଏଲେଟ ବି ଏମସି ଅଫିସ୍ ବି ଏମ୍ ସି ଅଫ୍ ଅଫିସ ର ସେଇ ତାର ପୁରା ଲେଫ୍ଟ ସାଇ ହିଁ ଅଛି।
ହୁଁ ତମେ ପା କଣ ନଅ ନମ୍ବର ରୋଡରେ ରହୁଥିଲ ଏ ଆଠ ନମ୍ବର ରୋଡ ନଅ ନମ୍ବର ରହୁଥିଲ।
ନାଇଁ ମୁଁ ଟ୍ରାନ୍ସଫର ହେଇକି ସେଇ ମୁଁ ଏବେ ଅଛି ନାଇନରେ ୟନିଟ ନାଇନ ରେ।
ୟୁନିଟ ନାଇନ ରେ ଅଛ ନାଇଁକି ଖାଲି ଲା ହେଲେ ଏବେ ଜବ୍ କରିବ ତାହଲେ ଭାବୁଛ।
ନାଇଁ ଜବ ତ ସେଇଠି ଡାକିଛନ୍ତି ଯେ ଦେଖାଯାଉ କଣ ଦେବେ କଣ ନାହିଁ ପୋଷ୍ଟ।
ଆଉ କଣ ଏନା ବ୍ରେକ୍ଫାଷ୍ଟ କରିବ?
ହଁ। ସେଇଠି ଆମର ହବ ସେଇଠି ଗଲେ ଦେବେ କଫି ଫଫି କଣ କହିଛନ୍ତି ଦବା ପାଇଁ ସେଇଠି ଆଜି ରାତି ପର୍ଯ୍ୟନ୍ତ ପୁରା ରହିବା ପାଇଁ ପଡିବ।
ଓହୋ ଲାଇ ପଟିଲିଙ୍ଗ ଅଛି ତାହେଲେ ନା ପ୍ରିପେୟାର ହେଇଯାଇଛ?
ପ୍ରିପାୟାର ହବାର ଅଛି ସେଥିରେ।
ଯାହା ହେଲେ ବି ଗୋଟେ କଣ ପଚାରିବେ
ସେ ଯାହାବି ପଚାରିଲେ ହଁ ତ ଯାହାବି ପଚାରିଲେ ତ କହିବା ପାଇଁ ପଡିବ। ପ୍ରିପ୍ୟାର ଆଉ କଣ ଥୋଡ଼ି ଜାଣିଛି ସେ କଣ ଥୋଡି ପଚାରିବେ। ଆମେ ଖାଲି ଜାଣିଛୁ ଯେ ଇଣ୍ଟର୍ଡକ୍ସନ ଟା ପଚାରିବେ। ସେଇଟା ହଁ ଟିକେ ଦେଖିକି ଯିବୁ ପ୍ରିପାର୍ ହେଇକି ଯିବୁ। ଆଉ ତ ତାଙ୍କ ଇଚ୍ଛା ତାଙ୍କ୍ ସେମାନେ ଯାହା ପଚାରିବେ ତାଙ୍କ ଇଚ୍ଛା।
ହଁ ଆଉ ମୋ ପାଇଁ ଗୋଟେ
ହଁ ଦେଖ ମୁଁ ଆଜି ଅଛି ଯଦି ଫାଙ୍କା ରହିବ ମ ତ ମୁଁ ତମକୁ କଲ ବ୍ୟାକ୍ କରିବି ଆଉ ଠିକ୍ ଅଛି।
ହଁ। ଭାକେନ୍ସି କେବେ କେବେ ବାହାରୁଚି ଲାଇଫ ପୋଟେଲ୍ ରେ।
ଭ୍ୟାକେନ୍ସି ତାଙ୍କର ସେଇଟା ନା ତ ସେମାନେ ଫାଙ୍କା ହେଲେ ସେମାନେ ପୁରେଇ ଦେବେ ଯୋଉଠି ହେଲେ।
ଯାହାହେଲେ ବି ଜବ୍ ମାନେ ପୁଅ ପଡୁଛି କୋଉଠି ଓଡିଶା ଭିତରେ କି ଓଡିଶା ବାହାରେ ମାନେ କେମତି କଣ ଟିକେ କହୁନ।
ତାଙ୍କ ହୋଟେଲର ହିଁ ଏବେ ଅଛି ଆଜି ଇଣ୍ଟରଭିୟୁ।
ହୁ ହୁ ମୁଁ ଶୁଣିଥିଲି କିନ୍ତୁ କଣ କହିଲ ଲାଇଭ୍ ହୋଟେଲରେ ପୁଅ ଜବ୍ ପାଇବା ପାଇଁ କୁ ହେଲେ ମାନେ ବହୁତ୍ ଗୁଡେ କୋର୍ସ କରିବାକୁ ପଡିବ। ଗୋଟେ ତିନି ମାସର କୋର୍ସ କରିବ ତାପରେ ସିଆଡୁ ଆସିବେ ଲୋକ। ତମର ମାନେ ଜବ୍ ଦବା ପାଇଁ ପ୍ଲେସମେଣ୍ଟ ଦେବା ପାଇଁ ତମେ ଇଣ୍ଟରଭ୍ୟୁ ଦେଲ ତାପରେ ଯଉକୁ ଯଦି ଭଲ ଭଲ କୋଶ୍ଚିନର ଆନ୍ସର ଦେଲ ତାହେଲେ ତମକୁ କଣ ପ୍ଲେସମେଣ୍ଟ ଦେବେ ତାପରେ ଓଡିଶା ବାହାରେ କି ଓଡିଶା ଭିତରେ ସେଇଟା ତ ଠିକ୍ ନାହିଁ। ହେଲା କି ମୁଁ ଏ ଏନ୍ତି ଶୁଣିଥିଲି ଆଉ ଲାଇଭ୍ ହୋଟେଲ୍ ପାଖରେ ବା ଆଉ ଗୋଟେ ହୋଟେଲ୍ ଅଛି ନୋଭ୍ ହୋଟେଲ୍ ବୋଧେ।
ସେଟା ଲାଇଭ୍ ହୋଟେଲ୍ ପାଖରେ ନାହିଁ। ସେଟା ଅଛି ଆଇ ଡି ବି ଆଇ ଯୋଉଠି ଅଛି ବ୍ୟାଙ୍କ ଟା ଯୋଉ ଟ୍ରାଫିକ୍ ଟା ସେ ଟ୍ରାଫିକ୍ ର ଜଷ୍ଟ ଡାହାଣପଟେ ହିଁ ଅଛି।
ମହର୍ଷି କଲେଜ୍ ରୋଡ୍ ରେ ହିଁ ଅଛି ସେଇ କଲେଜ୍ ଯୋଉ ହୋଟେଲ୍ ଟା ସେଇଟା ବି ଏବେ ନୂଆ ଖୋଲିଛି ସେଠାରେ ବି ବହୁତ୍ ଭାକାନ୍ସି ଅଛି। କିନ୍ତୁ ସେ ୱାନ୍ ଇଅର୍ ର ଏକ୍ସପିରିଏନ୍ସ ମାଗୁଛନ୍ତି।
ଗୋଟେ ବର୍ଷ?
ହଁ ଫ୍ରେସର୍ ଟୋଟାଲି ବନ୍ଦ୍।
ଏ ଯୋଉ ଆଉ କୋଉଠି କୋଉଠି ଅଛି ସବୁ କହିଲ?
ସେଇଠି ଅଛି ତାଜରେ ଅଛି ମେ ଫେୟାର୍ ରେ ଅଛି ଆମ ଭୁବନେଶ୍ୱରରେ ଯୋଉ ମେ ଫେୟାର ସେଇଠି ବି ଭାକ୍ କାନ୍ସି ଅଛି ଆମ ପିଲା ଦ୍ୱ ତିନି ଜଣ ଯାଇଥିଲେ ସେଠିକି ଆଉ ଅର୍ଚିତ୍ ରେ ଅଛି ଅର୍ଚିତ୍ ରେ ଆମର ପାଇଛନ୍ତି ତିନି ଚାରିଟା ଝିଅ ତିନି ଚାରିଟା ପାଇଛନ୍ତି। ଏଵେ ଆମ ପ୍ଲେସମେଣ୍ଟ ହେଇକି ଆସିଛନ୍ତି।
ତମେ ଏବେ କଣ କରୁଚ?
ମୁଁ ଏବେ ସଫ୍ଟଓୱାର୍ ରେ ପଢ଼ୁଚି ସଫ୍ଟଓୱାର୍।
ହୁଁ।
ହୁଁ।
ଆଉ ଫ୍ରାଙ୍କିନ୍ ରେ ଯାଉନ? ଫ୍ରାଙ୍କସିନ ପଢ଼ୁନ?
ଆଁ।
ଫ୍ରାଙ୍କସିନ ଇନଷ୍ଟିଚ୍ୟୁଟରେ ପ
ଓଃ ଏକ୍ସକ୍ୟୁଜମି
ହଁ କଣ କହିଲ?
ଫ୍ରାଙ୍କଫିନ୍ ଇନଷ୍ଟିଚ୍ୟୁଟ୍ରରେ ପଢ଼ୁନ?
ନାଇଁ ନାଇଁ ସେଟା ମୁଁ ପଢୁଥିଲି ମୋର ହେଇଗଲାଣି।
ଚାକିରି ହେଇଗଲାଣି।
ନା ସେ ଚାକିରି ଯୋଉ ଚାକିରି ଦଉଚନ୍ତି ପୁରା ଫାଲତୁ ଚାକିରି। ପଇସା କହୁଚନ୍ତି ଫାଷ୍ଟ ତ ଦେବେ ଏୟାରପୋର୍ଟ ରେ ଜବ ଦେବେ ଆଉ ଭଲ ଭଲ ହୋ ଟେଲଶ୍ରେ ବି ଦେବେ କିନ୍ତୁ ଦଉଛନ୍ତି ହୋଟେଲସ୍ରେ ଆଉ ଏୟାରପୋର୍ଟ ରେ କିନ୍ତୁ ସେ ଯୋଉ କହୁଛନ୍ତି ଥାଟି ଫା ଇବ୍ ଥାଉଜେଣ୍ଟ ଦେବେ ସେଇ ଥାଟି ଫାଇଭି ଥାଉଜେଣ୍ଟ ଦଉନାହାନ୍ତି। ଯଉ ଦଉଚନ୍ତି ହଁ ପଇଁତିରିଶ ହଜାର ଯୋଉ କହୁଚନ୍ତି ଦବା ପାଇଁ ସେ ପଇଁତିରିଶ ହଜାର ଦଉନାହାନ୍ତି ଏଗାର ହଜାର ବାର ହଜାର ଅଠର ହଜାର କଣ ସେଥିରେ ହବ କହିଲ? ପୁରା ରିୟଲିଟି ଆମ ଯୋଉ ପାଇ ସବୁ ପିଲା ସେମାନେ ହିଁ ନିଜେ ହିଁ କହୁଛନ୍ତି। ଏତିକି ପ୍ୟାକେଜ ଆମକୁ ଏତିକି ଦରମା ମିଳୁଛି।
ହୁଁ।
ଆଉ ସେମାନେ ଯେତେ ମିଛ କଥା କହିକି ଆଡମିସନ ଦେଇ ଦଉଛନ୍ତି ସେମାନେ ବର୍ଷକୁ ଜଣଙ୍କ ପିଲାଠୁ ଲ ଏ ଲକ୍ଷେ ଟଙ୍କା ଦି ଲକ୍ଷ ଟଙ୍କା ଦି ଲକ୍ଷରୁ ତ କମ ହବନି ଯେତିକି ଟଙ୍କା ନଉଛନ୍ତି ସେମାନେ।
ମୋର ଗୋଟେ ମୋର ଗୋଟେ ସାନ ଭାଇ ପଢିବ କହୁଛି ଯେ ସେଠେଇ ମୁଁ କଣ କହିବି ସେ ଭାବୁଛି ସେଥିପାଇଁ ତମକୁ ଫୋନ କରିକି ପଚାରିଲି ଠିକ ହବ ନା ନାଇଁ
ଶୁଣ ପଢେଇଲେ କିଛି ନାଇଁ କିନ୍ତୁ ସେ ସୋ ଅଧିକ ପଇସା ନଉଛନ୍ତି ଆଉ ଯୋଉ ଯୋଉ କହିକି ଦଉଛନ୍ତି ଯେ ଥା ତିନ ପଇଁତିରିଶ ହଜାର। ଦେବି। ତ ସେଇଟା କାଇଁ ଦଉଛନ୍ତି ସେଇଟା ତ ଦଉନାହାନ୍ତି ନା ତ ସେଇଟା ଦଉନା ତ ଆମର ଫାଇଦା କଣ ସେଠି ପଢେଇକି।
ହଁ।
ତ ପଢିବା ଟା ଭୁଲ ନୁହେଁ ସେ ପଢ ନ୍ତି ଠିକ ଠାକ ପାଠ ପଢା ଅଉଛି କ୍ଲାସ ରୁମ ବି ଭଲ ଅଛି। ତ ସେମାନେ ଯୋଉ କହୁଛନ୍ତି ଲାଷ୍ଟ ଟାଇମ ରେ ଯୋଉ ପଇସା ଟା ଦଉଛନ୍ତି ସେଇଟା ଦଉନାହାନ୍ତି।
ତାହଲେଏ ସେଠି ପଢିବା ଉଚିତ ନା ପଢିବା ଉଚି
ନାଇଁ ପଢିବା ଉଚିତ ପଢିଲେ କି କିଛି ନାଇଁ ଦେଖ ଜଣେ ଯଦି ଜ୍ଞାନ ନବାକୁ ଚାହୁଁନ୍ତି ସେ ଜ୍ଞାନ ନେଲେ କଣ କିଏ ନେଇଯିବ ନା କଣ ତାଠୁ। ତ ସେଇଥିରେ ତମେ ଯଦି କିଛି ପାଇବା ପାଇଁ ଆଶା କର ସେ ପାଇଁ ଆଶା କରନି।
ଆ ତାହେଲେ ଚାକିରି ମିଳିବ ଯେମିତି ହେଲେ ବି।
ଚାକିରି ମିଳିବ କିନ୍ତୁ ସେ ଯୋଉ କହୁଚନ୍ତି ପଇସା ପଇଁତିରିଶ ହଜାର ଦେବି କିନ୍ତୁ ସେ ପଇଁତିରିଶ ହଜାର ଦଉନାହିଁ
ପଇସା ଟା ଠିକ ରେ ମିଳୁନି ଆଉ ଓ ସେ ସେଥିପାଇଁ ତମେ ବୋଧେ ଲାଇଭ ଗୋଟ ଲେ ଇଣ୍ଟରଭ୍ୟୁ ପକେଇଛ।
ମୁଁ ସଫଟାର ବି ମୋର ଅଛି ନା ସଫ୍ଟାର ର ବି ମୁଁ କୋଚିଙ୍ଗ ନଉଚି। ହଁ
ହଉ ଆଉ।
ତମେ କଣ କରୁଥିଲ?
ନା ମୁଁ ତ ଏଇ ଗାଁରେ ଗୋଟେ କଲେଜ ଅଛି ସେଠି ମୋର ସାରିଲି ବୋର୍ଡ ପ୍ଲସ ଟୁ ବୋର୍ଡ
ହଁ।
ତାପରେ ଏବେ ଗ୍ରାଜୁଏସନ କରିବି ବୋଲି ଭାବିଛି।
ପକେଇ ଯଅ ନା ପକେଇ ନ ଫର୍ମ।
ଫର୍ମ ପକେଇନି ମୁଁ ଖାଲି ଆଗପଛ ହଉଛି ନା, ପ୍ଲସଥିରି କରିବି ନା ଆଉ କଣ ଅଲଗା ପାଟ ପାଠ ପଢ଼ିବି ଭଲ ଚାକିରିଟିିକଏ କରିବି ଚାକିରି ତ ଆଜିକାଲି ମିଳୁନି ଯେତେ ପାଠ ପଢ଼ିଲେ ବି। ସମସ୍ତଙ୍କ ପାଖରେ ଦକ୍ଷତା ଦରକାର ହେଲା ଆଉ ଯିଏ ଯିଏ ପାଠନ ପଡ଼ିକି କମ୍ ମାର୍କ ରଖୁଛି ସାର ଦକ୍ଷତା ବଳରେ ସେ ଉପରକୁ ଯାଉଛି। ଆଜି କାଲିିକା ମାନେ ଯୋଉ ଭଳିଆ ହେଇଚି। ସେଇ ଯୋଗୁ ମୁଁ କହୁଛି ପାଠ ତ ପଢିବା ଯୋଉମାନେ ପାଠ ବେଶି ପଢୁନାହାନ୍ତି ସେମାନେ ଚାକିରି କରୁଛନ୍ତି ଯାଇକି ତିରିଶ ହଜାର ଚାଳିଶ ହଜାର ମାସକୁ ପାଉଛନ୍ତି କିନ୍ତୁ ଯୋଉମାନେ ପଢିକି ଅଧିକପାଠ ସେମାନେ ଗାଁରେ ବଇସ ହୁଁ ହେଲା ସେଇଥିପାଇଁ ବାବା କହୁଛନ୍ତି ଘରେ କଣ କରିବୁ ସେଇଟା ମୋ ବାବା ମୋ ଉପରେ ଛାଡି ଦେଇେଇଛନ୍ତି ସବୁ ଡିସିସନ ହେଲାକି। ଦେଖାଯାଉ। କଣ ହଉଛି ଆଉ କଣ କରିବି କଣ ନାହିଁ ଆଉ। ତମକୁ ଏବେ ହେଲା କେତେ?
ମତେ ଏବେ ବା ଏକୋଇଶି ହେଇକି ବାଇଶ ଚାଲିଛି ଆଉ।
ବାଇଶି ଚାଲିଛି ହୁଁ। କଉଠି ଭୁବନେଶ୍ବରରେ? ତମର ମାନେ ଉ ମାନେ ସବୁ ମାନେ ରହୁଛ କୋଉଠି ଅସଲି ଜାଗା ଟା କୋଉଟା ତମର?
ପ୍ରପର ଲୋକେସନ୍। ମୁଁ ଯୋଉଠି ରହୁଛି ନା ମୋ ଘର କଥା ପଚାରୁଛ?
ଗାଁ କୋଉଠି ତମର?
ଆମ ଗାଁ ହଉଛି ଭଦ୍ରକ।
ଭଦ୍ରକ ନାଇଁ କି ଭଦ୍ରକରୁ ଆସିବେ ଭୁବ ଭୁବନେଶ୍ୱରକୁ ଆସିବାର କେତେ ବର୍ଷ ହେଇଗଲାଣି?
ମୋର ଏବେ ଚା ଚାରି ଚାରି ବର୍ଷ ହେଇଗଲାଣି।
ଚାରି ବର୍ଷ ହେଲାଣି ତ ମୁଁ ତାହେଲେ ଭୁବନେଶ୍ୱର ଶ୍ଵର ବିଷୟରେ ସବୁ ଜାଣି ସାରିବଣି ଆଉ ନାଇଁ କି। ହଁ ହଉ ଚାଲୁ ଆଉ, ତାହେଲେ ଯିବ ଏବେ ଏବେ ଲାଇଫ ହୋଟେଲ।
ଏବେ ନାଇଁ ଯିବି ଗୋଟେ ବେଳକୁ ଆଉ।
ଓ ଗୋଟେ ବେଳକୁ ଯିବ ତାହେଲେ, ଏଇନା ଯାହା ତାହେଲେ ଟିକେ ଖାଇଆ ପିଇଆ କରିଦିଅ ନହେଲେ ଦେହ ଖରାପ ହବ। ସେଠି ପୁଣି ଏଇନା ରାତି ପର୍ଯ୍ୟନ୍ତ ରହିବ ନା। ବୁଝିପାରୁଛ କି ନାହିଁ? ତାହେଲେ ଲାଇଫ ହୋଟେଲରେ ଭ୍ୟାକେନ୍ସି ମିଳୁଛି ନାଇଁ କି?
ହଁ।
ତ ଯା ହେଲେ ଚାକିରି କଲେ କେତେ ମାସକୁ ପଇସା ମିଳିବ ଯାହେଲେ।
ସେଠି ଚାଳିଶ ହଜାର ମିଳିବ ମତେ।
ଚାଳିଶ ହଜାର ମାନେ ତମେ କର୍ମ ଚାରୀ ଭାବେ କାମ କରିବ ନା ମ୍ୟାନେଜର? ଓ ତାହେଲେ ହଁ ସେ ତାହେଲେ ଚାଳି ଶ ହଜାର ମାସୁକୁ ପଇସା ପାଇବ ନା।
ହୁଁ- ମୁଁ ସଫ୍ଟୱାୟର କରୁଛି ନା ସେଇଥିପାଇଁ।
ହଁ ତ ସ୍କିଲ ଅଛି ତମ ପାଖରେ ଦ ଦକ୍ଷତା ଅଛି ସେଇଥିପାଇଁ ଆଉ, ଆଉ କାମ କରି ସାରିଲା ପରେ କଣ କରିବ? ଯଦି ଆଜି ଚାକିରି, ଚାକିରି ମିଳିଗଲା ହଁ ଚାକି ରି ମିଳିଗଲା ତାପରେ କଣ ମାନେ ଏଠି ରହିବ ଭୁବନେଶ୍ୱରରେ ନା ନାଇଁ?
ନାଇଁ ସେଇଠି ସେଇଠି ରହିବା ପାଇଁ ପଡିବନି। ସେଠି ଖାଲି ତମେ ଚେକ୍ କରିବ, ସପ୍ତାହକୁ ଥରେ ଆସିବ ତମ କାମ ହଉଛି ନା ନାହିଁ ଦେଖିବ ଏତିକି କାମ ମୋର ବିଜନେସ ବି ଚାଲିଛି, ପଢା ବି ଚାଲିଛି।
ଆ
ମୋର ଯାହାହେଲେ ମାସ କୁ ଅ ପଳେଇ ଆସୁଛି, ଦୁଇ ଲକ୍ଷ ତିନି ଲକ୍ଷ ଭଳିଆ ପଳେଇ ଆସୁଛି।
ଓ ହୋ। ତାହେଲେ ତମେ ତ ଗୋଟେ ଲାଇଫ ହୋଟେଲ କରିଦବ ମତେ ଯାହା ଲାଗିଲାଣି।
ନାଇଁ ସେଇ ହୋଟେଲ କରିବାର କ୍ଷମତା ନାହିଁ ମୋ ପାଖରେ।
କ୍ଷମତା ନାଇଁ କଣ ପାଇଁ ବା?
ଦେଖ ହୋଟେଲ କରିବୁ ଏବେ ଯୋଉଠି ବିି, ସେଇଠି ପୁଣି ଟ୍ୟାକ୍ସ ଦେ ସେଇ ଜାଗା କିଣି ତା ପଇସା ଅଧିକ ଖର୍ଚ୍ଚ ହେଇଯିବ ମୋର, ଇନ୍ସୁରାନ୍ସ କର ପୋଲିସ ପାଖକୁ ଚାଲେ, କୋର୍ଟ କୁ ଯା, ତାସ ଆଣେ, ଆ ବହୁତ ବହୁତ ଝାମେଲା ଅଛି ସେଇଥିରେ ତମେ ପସିନ ସେଇ ଭିତରେ ଜାଣିନା କିଛି।
ହଁ- ମୁଁ ତ ମୁଁ ବି ମୋର ଭୁବନେ ଶ୍ୱରକୁ ଆସିବାର ହେଇଗଲାଣି ଦିଇ ବର୍ଷ ହେଲା କି କିନ୍ତୁ ମୁଁ ପଢ଼ାପଢ଼ି କରୁଥିଲି ବେଶୀ ବିଷୟ ମୁଣ୍ଡ ଖେଳେଇ ନଥିଲି ଚାକିରି ବାକିରି ବିଷୟରେ ହେଲା କି। ସେଇଟା କଥା ହବା ଆମେ ଆଉ ଗୋଟେ କଲ୍ ରେ ହେଲା। କିନ୍ତୁ-ଉ-ଉ ମୁଁ କହିବି ଆଉ ଏମିତି ଟ ମୁଁ କହିଲି ନାଇଁ ଆମେ ଦେଖା ହେଇଥିଲା ତମେ ଯେବେ ଆମର ଦେଖା ହେଇଥିଲା ଏଠି ମାଷ୍ଟର କ୍ୟାଣ୍ଟିନ ଟି ମୁଁ ସେ ତମେ ନମ୍ବର ଦେଇଥିଲ ମୁଁ ପଚାରିଲି ମୁଁ କହିଲି ଭାଇଙ୍କି ପଚାରିବା ସେ କଣ କହୁଛନ୍ତି।
ଉ ହୁଁ ହଁ ଭଲ କିଛି ନାହିଁ ପଚାର ବ ଭାଇ ଗୋଟେ ସାନ ଭାଇଟା
ହଁ ଠିକ ଆଛା ହଁ ଆଉ ମ ତମକୁ ତାହେଲେ ଆଉ ଗୋଟେ ଇଏରେ କଲ୍ କରିବି ଆଉ ହେଲେ କହିବି ମୋର କଥା ଅଛି ଗୋଟେ ତମକୁ ପଚାରିବାର।
ଠିକ ଅଛି।
ଇଏ ତ ହେଇଗଲାଣି ଆଉ ତିରିଶ ସେକେଣ୍ଡ ଲାଗିବ ବୋଧେ ଆଉ।
ହଉ ହଉ।